ହଁ ହ୍ୟାଲେ କହ। କଣ କରୁଛୁ?
ମୁଁ ଏଇଠି ବସିଥିଲି ଆଉ।
ଆଉ ସାଢ଼େ ଏଇଠି ଶୋଇଥିଲି ଆଉ।
ହୁଁ ହୁଁ ହୁଁ।
ଆଉ ସାଢ଼େ ବର୍ଷା ହଉଛି?
ହଁ ବର୍ଷା ହଉଥିଲା। ଏବେ ଟିକେ ଛାଡି ଯାଇଛି, ଖରା ଆଉ। ତମ ଆଡେ
ବର୍ଷା ହଉଚି।
ହ
ପଚିଶିରୁ ମୋୖସୁ ଏବେ ଧିରେ ଧିରେ ଓଡ଼ିଶାକୁ ମୌସୁମୀ ଛୁଇଁଲେ ବର୍ଷାର ପରିମାଣ ଟିକେ ବଢିବ ଆଉ। ଆଉ ତୋର ଖାଇବା ପିଇବା କଣ ହେଇଥିଲା?
ଭାତ ଆଉ କଣ?
ସିଜା
ଭଜା। ଆଉ ତୋର ପ୍ରିୟ କଣ ଖାଇବାଟା ପ୍ରିୟ କଣ ତୋର? ଶୁଭୁନି ତୋ କଥା ତ ଆବାଜଟା କ୍ଲିୟର ଆସୁନି।
ହ୍ୟାଲୋ। ଆଜି ମୁଁ ମୋର ପ୍ରିୟ ଖାଇବା ହଉଛି ଚି
ହୁଁ ଚିକେନ୍ ତୁ ଭଲ ପାଉ।
ହଁ।
ମୁଁ ଭଲ ପାଏ ଯେ ମତେ ଟିକେ ଏତେ ଭଲ କରିଆସେନି। ତୁ କେମିତି କରୁ।
ଆଉ ଯେମିତି ତେଲ ଗରମ
ମତେ ଟିକେ ଟିକେ ବୁଝେଇଦେଲୁ ତ।
ହଉ ତେଲ ଗରମ କରିବ ଫାଷ୍ଟ୍। ତା ପରେ ସବୁ ମସଲା ଯୋଉ ଖଡା ମସଲା ସବୁ ସବୁ ପକେଇବ। ତା ପରେ ପିଆଜ ପକେଇବ।
ହୁଁ।
ତା ପରେ ଆ ପିଆଜ ହେଲା ଜରିଗଲା ପରେ ତାପରେ ପକେଇବ
କେତେ ପିଆଜ ମାନେ ଯଦି ତମେ ଗୋଟେ କେଜି ଚିକେନ୍ କରିବ। ପିଆଜ କେତେ କେତେଟା ପକେଇବ ପିଆଜ?
ମୁଁ ଚାରିଟା ପାଖାପାଖି ବଡ଼ ବଡ଼ ସାଇଜ୍ ପିଆଜ।
ବଡ଼ ବଡ଼ ଆଚ୍ଛା ଆଚଛା ଚାରିଟା ପିଆଜ। ତା ପରେ
ହଁ ତା ପରେ ମୋ ପିଆଜ ହେଇଗଲା ପରେ ତା ପରେ ମସଲା ଯୋଉ ପେଷ୍ଟ କରିଥିବ ଅଦା ରସୁଣ କଞ୍ଚା ଲଙ୍କା ପେଷ୍ଟ କର୍ଥବ ତାକୁ ପକେଇବ ସେ ହେଲା ପରେ।
ପେଷ୍ଟ ନା ଆଉ କଣ ମିଶେଇବୁ ସେଥିରେ?
ନା ଅଦା ରସୁଣ ପେଷ୍ଟ କରିବ, କଞ୍ଚାଲଙ୍କା ପକେଇବ।
କଞ୍ଚାଲଙ୍କା ପ
ଆଉ ଏ ହଁ ପକେଇକି ପେଷ୍ଟ କରିକି ତାପରକୁ ସେ ଟିକେ ହେଲା ପରେ ତାପରେ ମସଲା ଗୁଣ୍ଡ ସବୁ ପକେଇବ। ତାପରୁ ସବୁ ହେଇସାରିଲା ପରେ ତାପରେ ଚିକେନ୍ ପକେଇବ। ପକେଇ ସାରିକି କଷିକି ତା ଉପରେ କଷି ସାରିଲା ପରେ ପାଣି ଦେଇକି ହବ।
ହୁଁ ଆଉ ଆଳୁ କଣ ଭାଜିକି ରଖି ପକେଇବ ନା ଆଳୁ କଞ୍ଚା ପକେଇବ?
ନାଇଁ ଭାଜିକି ପକେଇଲେ ଟିକେ ଭଲ ଲାଗିବ।
ଭାଜିକି ପକେଆଇଲେ ଆଚ୍ଛା ଆଚ୍ଛା।
ଆଉ ଚିକେନ୍ଟା ଚିକେନ୍ ଆଉ ମ୍ୟାରିନେଟ୍।
ଚିକେନ୍ ଟା ମ୍ୟରିିନେଟ ହଁ। ମାରିନେଟ ଧୋଇକି ରଖିଥିବ ଧୋଇକି ରଖିକି ପକେଇ ଆ ହଁ। ଧୋଇକିରି ପକେଇକି କରିବ।
ହୁଁ ହୁଁ ଆଉ ତମେ ଯୋଉ ମସଲା ଗୁଣ୍ଡରେ। କଣ କଣ କୋଉ କୋଉ ମସଲା ଗୁଣ୍ଡ ତୁ ପକାଉ?
ଯେଉଁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଆଉ।
ହଁ।
ଧନିଆ ଗୁଣ୍ଡ ଆଉ ଚିକେନ ମସଲା। ଆଉ ଲଙ୍କା ପାୱଡ଼ ଗୁଣ୍ଡ ଏଇଟା ଆଉ ଲୁଣ ଏସବୁ କରିକି ପକାହୁଏ।
ଆଚ୍ଛା ଆଉ ଗରମ ମସଲା ଟା ଓହ୍ଲେଇଲା ବେଳକୁ ପଡିବ।
ଓହ୍ଲାଇଲା ବେଳକୁ ଓହ୍ଲାଇଲା ବେଳକୁ ଧନିଆ ପତ୍ର। ଆଉ କୁ ଗରମ ମସଲା ପକାଇବ ଆଉ।
ହଁ ହଁ ବଢିଆ ବଢିଆ ଆଚ୍ଛା ଆଚ୍ଛା।
ଆଉ ତତେ କଣ ଭଲ ଲାଗେ ଖାଇବାକୁ?
ମୋର ତ ମୋ ଜୀବନର ହିଁ ସବୁଠୁ ପ୍ରିୟ ହେଲା ପିଠା। ପିଠା ମୁଁ ଅଧିକ ଭଲ ପାଏ। ତାପରେ ଯାଇ ଭାତ ତାପରେ ଯାଇ ରୁଟି। କିନ୍ତୁ ଫାଷ୍ଟ ମୁଁ ପିଠା ଭଲ ପାଏ ବେଶୀ ଭଲ ପାଏ ପିଠା। ହୁଁ। ଆଉ।
ଭଲ ଲାଗେ।
ମୋତେ ତ ମଣ୍ଡା ପିଠା ଫାଷ୍ଟ ଭଲ ଲାଗେ। ସେକେଣ୍ଡ ରେ ଏଣ୍ଡୁରି ପିଠା ହଳଦୀ ପତ୍ରରେ ଯୋଉ ଏଣ୍ଡୁରି ପିଠା ହୁଏନି।
ହଁ।
ସେଇଟା ମୋର ବେଶୀ ପ୍ରିୟ। ଆଉ ସେଇଟା ଆଉ।
ତା ରେସିପି ଟିକେ କହିବେକି? ଟିକେ ବନାହୁଏ ମୁଁ ଟିକେ ବନେଇବି।
କଣ ଏଣ୍ଡୁରି ନା ମଣ୍ଡା ପିଠା କଥା କହୁଛୁ? ମଣ୍ଡା ପିଠା ମଣ୍ଡା ପିଠା ତ। ଆଗରୁ ତ ସମସ୍ତେ କରୁଥିଲେ କଣ ଯୋଉ ଧାନଉସା ହାଣ୍ଡିରେ। କଣି କି ଭାଙ୍ଗିକି ପୂରେଇବେ। କଣି ଭାଙ୍ଗିକି ରଖିବେ ତାପରେ ଛୋଟ ଛୋଟ ବିଚାଲି ଯୋଉ ଖଡ଼। ସେଗୁଡା ସବୁ ଆଗ ସାଇଜରେ ପାରିଦେବେ ପାରିକି। ତା ଉପରେ କଦଳୀ ପତ୍ର ଦେଇକି ମାନେ ଚୁନା ଟା ସିଝା ହୁଏ। ଚୁନା ସିଝା ହେବ ଚୁନା ମାନେ ଅରୁଆ ଚାଉଳର ଚୁନା ଗୁଣ୍ଡଟା ତାପରେ ତାକୁ। କାଢିବେ ସେଇଥିରେ ସେଇଟା ଅଥାର ହାଣ୍ଡି କୁହନ୍ତି ତାକୁ।
ଓଁ ହୋ
ଏବେ ତ ସେ ସେଇଟା ସେଇଟା ବି ବୁଡିଗଲାଣି। ଏବେ ସମସ୍ତେ ଇଟିଲି ଛାଞ୍ଚରେ ମୋମସ୍ ମାନେ ମୋମଷ୍ଟାଣ୍ଡ ଯୋଉ ମୋମ ଯୋଉ ଅଛି। ସେଇ ଷ୍ଟାଣ୍ଡ ରେ ବି ସିଝେଇ ଦୋଉଚନ୍ତି। କିନ୍ତୁ ଅଥାର ହାଣ୍ଡି ହିଁ ତମେ ଦେଖିବାକୁ ଏବେ ପାଇବନି।
ହଁ
ତ ସେଇଥିରେ ତମେ କଣ କରିବ। ତୋର ଇଟିଲି ଛାଞ୍ଚ ଅଛି ନା ତୁ ଅଥାର ହାଣ୍ଡିରେ ବନେଇବୁ?
ନା ଇଟିଲି ଛାଞ୍ଚରେ କରିବି।
ଆ
ଇଟିଲି ଛାଞ୍ଚ ଅଛି।
ହଁ ତୁ କଣ କରିବୁ ତୁ କଣ କରିବୁ ମନେ କର ଗୋଟେ କେଜି କି ଦି କେଜି ଚାଉଳ ଭିଜେଇ ଦୋବୁ। ତାକୁ ଛଅ ସାତ ଛଅ ରୁ ସାତ ଘଣ୍ଟା ଭିଜେଇ ଦୋବୁ। ଭିଜେଇକି ଚାଉଳ ଟାକୁ ପୁରା ଛାଣିଦୋବୁ ହେଲା।
ହଁ ହା।
ଆଣିଲା ପରେ ସେ ପା ହେମଦସ୍ତା ହୋଉ କିମ୍ବା ଗ୍ରାଇଣ୍ଡର। ଯୋଉ ଥିରେ କୁଟିଲେବି ଚାଉଳଟାକୁ ଗୁଣ୍ଡ କରିବୁ। ଚଲେଇକି ରଖିବୁ ଚାଉଳ ଗୁଣ୍ଡ ହେଇଗଲା। ତାପରେ ସେ ତ ବହୁତ୍ ବିଭିନ୍ନ ମଣ୍ଡା ପିଠାରେ ହୁଏ। ମାନେ ଆଳୁ ମଟର ର ପୁର। ତାପରେ ନଡିଆ ଛେନା ଗୁଡ ସିଏ ଗୋଟେ ପୁର। ତାପରେ ମୁଗ ନଡିଆ ପୁର ଫେସି ପୁର ବି
ତତେ ସବୁଠୁ କୋଉ ପୁର ଭଲ ଲାଗେ?
ମତେ?
ହୁଁ
ମୋର ବିରି ପୁର ସବୁଠୁ ପ୍ରିୟ। ତତେ?
ଓହ ମତେ ଆଳୁ ପୁର ଆଳୁ ଚଟଣି।
ତୋର ଆଳୁ ମଟର ମୋର ବିରି ପୁର। ମୋର ବିରିପୁର ପରେ ମୁଁ ନଡିଆ ଛେନାର ପୁରା ଭଲ ପାଏ। ସେ ଯୋଉଟା କି ବାସି ହିଁ ବେଶୀ ଟେଷ୍ଟେଲାଗେ।
ହ
ବାସି ବେଶୀ ବଢିଆ ଲାଗେ। ତାପରେ ଉଁ ତୁ ଯୋଉ ପୁର ଗୁଡା ବନେଇବୁ ମଟର ଆଳୁ ପୁର ଯଦି ତୁ ବନେଇଲୁ ସେଇଟା ବନେଇକି ରଖିବୁ। ତାପରେ ଚାଉଳ ଟା ଯୋଉ ଗୁଣ୍ଡ ହେଇଥିବ ସେଥିରେ ଟିକିଏ ଲୁଣ ପକେଇବୁ। ଇଟିଲି ଛାଞ୍ଚରେ ତଳେ ପାଣି ଦବୁ ସେ ଯୋଉ ଥାକ ତିନିଟା ଥାକ ଥାଏ। ସଭା ଶେଷ ମଝିଆ ଥାକଟାରେ ରଖିବୁ। ସଭା ତଳ ଥାକରେ ଦବୁନି। ମଝିଆଁ ଥାକଟା ଦବୁ ତା ଉପରେ ପତ୍ର ପାରିଦବୁ। ତାପରେ ଏଇ ଯୋଉ ଶୁଖିଲା ଚାଉଳ ଗୁଣ୍ଡ ତାକୁ ପକେଇବୁ। ତାପରେ ଘୋଡେଇ ଦବୁ। ସିଏ ଘଣ୍ଟେ ଖଣ୍ଡେ ସିଝି ଗଲା ପରେ ଦେଖିବୁ ତାକୁ ଖରିକାରେ ଆଣିକି। ସେ ସିଝିଥିବ ଯଦି ହାତକୁ ପାଣି ଦେଇ ତାକୁ ଚକଡିଦେଲେ ଟିକିଏ ଅଠା ଅଠା ଲାଗ ସିଜିଲେ ଜାଣିବୁ ଯେ ସିଝିଗଲା। ତାପରେ ତାକୁ ଆଣି ଚକଡିବ। ଏଇ ସିଝା ମଣ୍ଡା ଟା ଚାରି ପାଞ୍ଚ ଦିନ୍ କଣ ତମେ ଛଅ ସାତ ଦିନ୍ ବି ରଖିକି ଖାଇପାରିବ। କିନ୍ତୁ ଯନ୍ତିକି କଲେ ଚାଉଳ ଦି ଦିନ୍ ବି ଖାଇ ପାରିବନି ଆଜି କଲେ କାଲିକି ସେ ଲାଳ ହେଇଯିବ। ପିଠା ନଷ୍ଟ ହେଇଯିବ। ବୁଝି ପାରିଲୁ?
ଆମେ ପିଜ୍ଜା ଟା କରି ଅ ଯ
ସିଝା ମୁଣ୍ଡା ଟା ହିଁ ଭଲ ଲାଗେ।
ହ ହ ହଁ ହଁ
ସିଝା ମୁଣ୍ଡାଟା ବେଶୀ ଭଲ ଲାଗେ। ତୋ କଥା କିଛି ଶୁଭୁନି ମୋ କଥା ଶୁଭୁଛି ତ?
ହଁ।
ହଁ ତାପରେ ତୁ କଣ କରିବୁ? ଆଣିକି ତିନି ପ୍ରକାର ଯେତେ ପ୍ରକାର ପୁର କରିଥିବୁ ତୁ ଗଢ଼ିବୁ। ତାକୁ ଗଢ଼ିକି ତାକୁ ପୁଣି ସିଝେଇବୁ ଆଉ। ସିଝେଇଲା ପରେ ବିରିରେ ବିରି ପୁରରେ ଟିକେ ପକେଇବୁ। କଣ ବିରି ଟା ଧୋଇକି ଚୋପା ଛଡ଼ା ବିରି ଯଦି କିଣିଲୁ ତ ତାକୁ ସେମିତି ବା ଚୋପା ଲଗାଥିଲେ ତମେ ତାକୁ ଚୋପା ଛଡ଼େଇକି ବାଟି ଜିରା ଆଉ କଞ୍ଚା ଲଙ୍କା କଟା ତାପରେ ହୁଁ ଜିରା ଲଙ୍କାଗୁଣ୍ଡ କେହି ବି ପକାନ୍ତି ନହେଲେ ଭୃସଙ୍ଗ ପତ୍ର ପିଆଜ ବି ଜଣେ ଜଣେ ପକାନ୍ତି ତାକୁ ପୋକେଇିକି ତାପରେ ମ -ମ -ମୁ ଗୋଟେ ମିନିଟ ସୁଭିଲା। ସେଥିରେ ଟି ଗୋଲମରିଚ। ଆସିଚି। ତା ବାସ୍ନା ଯେମିତି କି ଲାଗିବ ମାଣବସାରେ ଯେମିତି ମଣ୍ଡା ପିଠା ହୁଏ। ବାସ୍ନା ଟା ସେଇ ସୁନ୍ଦର ବାସ୍ନା ଆସିବ।
ସେଇଟା ହେଲା ତାପରେ ଗଢ଼ୁ ଗଢ଼ିକି ଥାକରେ ପତ୍ର ପାରିକି। ପତ୍ର ପାରିକି ତୁ ପିଠା ଟା ସିଝେଇବୁ। ସିଝେଇକିି ଟିକେ ଥଣ୍ଡା ହେଇକରି ଖାଇବୁ ନହେଲେ ଉଷୁମ୍ ଉଷୁମ୍ ଖାଇଲେ ସେଇଟା ବହୁତ ନରମ ଲାଗେ। ତାପରେ ରହିଗଲେ ଟିଏ ଟାଣ ହେଇଯାଏ ତମେ ପୁଣି ଯେତେବେଳେ ଖାଇବ ତମେ ତାକୁ ପୁଣି ବା ଗରମ କରିବ ସେ ଟିକେ ବାମ୍ଫ ଭୁରିଗଲେ ପୁଣି ପିଠା ଟିକେ ପୁରା ନରମ ହବ ଖାଇବ।
ବଢ଼ିଆ ଲାଗେ ଯେ। ଏବେ ତ ମୋର ଏବେ ବି ମୁଁ କରୁଛି କହୁତୁ ହେମଦସ୍ତାରେ ବି କୁଟୁଛି ଆଉ ଏଥର ବି ଏବେ ମୁଁ କରୁଛି। ଇଟିଲି ଛାଞ୍ଚ ଥିଲେ ବି ହାଣିରେ କଣି କାଟିକି ଆଣିକି ବାଉଁଶର ଯୋଉ କଣି। ସେଇଟାକୁ କାଟିକି ଆଣିକି ହାଣ୍ଡିରେ ଦେଇକି ସେଇଥିରେ ଟା ପାରି କି ତାପରେ ଏବେ ବି ଯୋଉ ଆମର ବି ଯୋଉ ଏଣ୍ଡୁରି ପିଠା ହଉଛି, ହଳଦୀପତ୍ର ଏଣ୍ଡୁରି ଏଇଟାରୁ ମୁଁ ସଧା ହାଣ୍ଡି କରେ। ସେମିତି ବିରି ମାନେ ଆଗ ବିରି ଟା କୁ ସେମତି ବାଟି ଦବ। କାଲି ବିରି ବାଟିଦବ। ଚାଉଳଟାକୁ ଗୁଣ୍ଡ କରିଦବ ତାପରେ ବିରି ବଟାରେ ଚାଉଳ ଗୁଣ୍ଡ ଗୋଳକି ତାକୁ ରଖିଦବ ସେ ଫୁଲିବା ପାଇଁ ତାକୁ ଛାଡିଦବ, ଛଅ ସାତ ଘ ଏମିତି ଛାଡ଼ିଦବ, ରାତିରେ ଆଣଟାକୁ ଗୋଳିକି ରଖିଦବ, ସକାଳୁ ତମେ ପିଠା କରିବ। ମଝିରେ ପୁରଦେଇକି ହଳଦୀ ପତ୍ର ହଉ କୁ ପତ୍ର ନହେଲେ କଦଳୀ ପତ୍ର, ଏଇ ତିନି ପ୍ରକାର ପତ୍ରରେ ବି କରନ୍ତି। ସେଥିରେ କରିବ, କାରଣ ହଳପତ୍ରର ବାସ୍ନା ଯେମିତି ଲାଗିବ ପ୍ରଥମା ଅଷ୍ଟମୀ ହେଇଛି। ପ୍ରଥମାଷ୍ଟମୀ ମେନେ ମୁଖ୍ୟ ପର୍ବ ଭିତରେ ମାନେ ଏଣ୍ଡୁରି ପିଠା ସେଇଦିନ ହୁଏ ନା
ତ ସେଇଟା କରିବ, ଆଉ ସେଇ ପିଠାଟା ବି ବହୁତ ବଢିଆ ଲାଗେ। ଯେବେ ବି ମାନେ ଶୁଖିଲା ପତ୍ର ବି ହଳଦୀ ର ଆଣିଲେ ମାନେ ଯୋଉଟା କି ମରି ଯାଇଥିବ। ଯେବେ ଯେବେ କଞ୍ଚା ପତ୍ର ମତେ ନ ମିଳେ, ମୁଁ କଣ କରେ ବାଡିରୁ ଯାଇକି କଞ୍ଚା ପତ୍ର ପୋକ ଖାଇ ଯାଇଥିବ ନଥିବ ତଳେ ଯୋଉଟା ଶୁଖିଲା ପତ୍ର ଥିବ, ମୁଁ ତାକୁ ଆଣିକି ଭଲସେ ଚିକଣ କରି ଧୋଇ ଦିଏ, ବାଲିଗୁଡା ଛାଡିଯାଏ। ତାକୁ ଆଣିକି ସେ ହାଣ୍ଡି ଭିତରେ ତାକୁ ମାନେ ପକେଇଦିଏ। ସେ ବାସ୍ନାଟା ବି ଏତେ ସୁନ୍ଦର ସବୁ ପିଠା ହିଁ ସେଇଭଳିଆ ମହକ ଥାଏ। ପୁରା ମହକୁ ଥିବ ହଳଦୀ
ଶୁଖିଲା ପତ୍ରଟା ବାସେ ଭଲ
ଉଁ
ଶୁଙ୍ଖଲା ପତ୍ର ବାସେ ଭଲ ଆଉ।